ହଁ କତି ଅଛ?
ଭଲ ଅଛି ଏଡି ଆପଣ?
ହଁ କଣ କରୁଥିଲ?
ବସିଛି ଆଉ। ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଆଉ ଟିକେ ଇଚ୍ଛା ହେଲା ଫୋନ କରିବାକୁ ତ ସେଥିପାଇଁ କଲ୍ କରିଦେଲି ଟିକେ ଆଉ। ହୁଁ ଆଉ ଆଜି ଆମେ କଣ କଥା ହବା?
ଆଉ ଆପଣଙ୍କ କହୁନାହାନ୍ତି କୋଉ ବିଷୟରେ କଥା ହବା ଆଜି?
ଆଜି ଆମେ ସର୍ବଶିକ୍ଷା ଅଭିଯାନ ବିଷୟରେ କଥା ହବା ହେଲା। ଯୋଉ ଟା ଆମର ମ ଭାରତ ସରକାର ଆଗେ ଫାଷ୍ଟ ଲଞ୍ଚ କରିଥିଲେ ହେଲା? ହଁ ଏଇଟା ଏହା ପ୍ରଥମେ ଭାରତ ସରକାର ଦୁଇ ହଜାର ଏକ ମସିହାରେ ମ କାର୍ଯ୍ୟକାରୀ କରିଥିଲେ। ଆକୁ ଅଟଳ ବିହାରୀ ବାଜପେୟୀ କାର୍ଯ୍ୟକାରୀ କରିଥିଲେ। ତାପରେ ଏହା ଓଡିଶାରେ ଆସୁ ଆସୁ ହୁଁ ଟିକେ ଡେରିରେ ଆସିଥିଲା ଓଡ଼ିଶାରେ ଦୁଇ ହଜାର ଅଠର ବେଳକୁ ଆସିଥିଲା। ଯାହାକୁ ନବୀନ ପଟ୍ଟନାୟକ ଥିଲା ସମୟରେ ଏହା କାର୍ଯ୍ୟକାରୀ ହୋଇଥିଲା। ତାପରେ ଏହାର ମୂଳ ଲକ୍ଷ୍ୟ ଥିଲା ଛଅରୁ, ଚଉଦ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦବା ମାନେ ସେମାନଙ୍କୁ ବା ହରେ ଯେମିତି ସେମାନେ ଛଅରୁ, ଚଉଦ ବର୍ଷ ପିଲାମାନେ ସମସ୍ତେ ସ୍କୁଲ ଯିବେ। ଏହା ଓଡିଶା ସରକାର ଦ୍ଵାରା ମଧ୍ୟ ଲାଗୁ ହୋଇଥିଲା। ଏହା ଓଡିଶା ସରିକାରଙ୍କର ଲକ୍ଷ୍ୟ ଥିଲା ସଭି ହେଁ ପଢନ୍ତୁ ସଭି ହେଁ ବଢନ୍ତୁ।
ଆଜ୍ଞା।
ବୁଝିଲେ ତାପରେ ଏ ଏଠି ଯୋଉ ଏହାର ମୂଳ ଲକ୍ଷ୍ୟ ଥିଲା ଦି ହଜାର ତିନି ସୁଦ୍ଧା ଛଅ ରୁ ଚଉଦ ବର୍ଷ ପିଲାମାନେ ସମସ୍ତେ ପାଠ ପଢିବେ। ସବୁ ସମୟ ଠିକ ସମୟରେ ସ୍କୁଲ ଆସିବେ ଆଉ ଉ କେ ପାଞ୍ଚ ବର୍ଷ ଭିତରେ ତାଙ୍କର ଉ ପ୍ରଥମ ଶ୍ରେଣୀର ପାଠ ପଢା ଆରମ୍ଭ ହେଇଯାଇଥିବ ଆଉ ବି ସେ ଏସବୁ ଜିନିଷ ଥିଲା ଆ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ମଧ୍ୟ ଏହାର ଲକ୍ଷ୍ୟ ଥିଲା ଶିକ୍ଷା ଯୋଗାଯିବା ଯୋଉମାନେ ସବୁ ଲୟର କାଷ୍ଟରେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଯଇଏ ଯ ଯୋଗାଇ ଦେଇଥିଲା ଶିକ୍ଷା‌। ବିକଳାଙ୍ଗ ଯୋଉ ମାନଙ୍କର ଗୋଡ, ହାତ ନାହିଁ କି ସେମାନେ କ ଚାଲି ପାରୁନାହାନ୍ତି, ଭଲରେ କଥା ହେଇ ପାରୁନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ମଧ୍ୟ ଏଇ ଶିକ୍ଷାର ବ୍ୟବସ୍ଥା ହେଇଥିଲା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା।। ତାପରେ ଯେତେବେଳେ ଏହା ଓଡିଶାରେ ଆସିଲା ଓଡିଶାରେ ଆମର ନବୀନ ସରକାରଙ୍କ ସମୟରେ ଯେତେବେଳେ ଏହା ଆସିଥିଲା ସେତେବେଳେ ଏହା ବହୁତ ଓଡିଶା ସାରା ଲୋକଙ୍କ ମଧ୍ୟରେ ଉଁ ସଚେତନତା ର ସଚେତନତା ଉତ୍ପନ୍ନ କରିଥିଲା ଯାହା ଦ୍ଵାରା ସେମାନେ ତାଙ୍କ ପିଲାମାନଙ୍କୁ ସବୁ ଠିକ ଟାଇମ ରେ ସ୍କୁଲ କୁ ପଠାଇଥିଲେ ପାଠ ପଢେଇବା ପାଇଁ। ଆଉ ଏହାରେ ଏହି ସମୟରେ ବହୁତ ଉଁ ସ ଶିକ୍ଷ ଶିକ୍ଷୟିତ୍ରୀ ମାନ ମଧ୍ୟ ଇଏ କରାହେଇଥିଲା ତାଙ୍କୁ ସବୁ ଆପାଏଣ୍ଟ କରା ହେଇଥିଲା। ସେମାନେ ଠିକ ଟାଇମ ରେ ଭଲସେ ମ୍ ଟ୍ରେନିଂ ଦେବେ ପିଲାମାନଙ୍କୁ ଭଲ କି ପାଠ ପଢେଇବା ପାଇଁ। ଏବଂ ନ୍ ଖାଇବା ପାଇଁ ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଇଥିଲା ମଧ୍ୟାହ୍ନ ଭୋଜନ ର ବ୍ୟବସ୍ ତା କରାଯାଇଥିଲା ପ୍ର ସବୁଦିନ ଖାଇମ୍ୱା ସବୁଦିନି ସ୍କୁଲକୁୁ ଆସିଲେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଆଉ ପଢିବା ପାଇଁ ମଧ୍ୟ ଉମ୍ ବ ସ ସୁବିଧାରେ ବିନା ପଇସାରେ ବ ବହି ଯୋଗାଇ ଦିଆଯାଇଥିଲା ଏହି ଅଭିଯାନରେ। ଏବେ ମଧ୍ୟ ଏଇ ଅଭିଯାନ ଚାଲିଛି ବହି ଯୋଗାଇ ଦିଆଯାଇଥିଲା। ଯୋମମ୍ ଟମେ ଡ୍ରେସ୍ ପଟା ମଧ୍ୟ ଯୋଗାଇ ଦିଆଯାଇଥିଲା ଏବଂ ବହୁତ ଅଁ ଜା ଜାତିଭେଦ କିଛି ପାର୍ଥକ୍ୟ ନ କରି ସବୁ ଜାତିଙ୍କୁ ସ୍କୁଲରେ ପାଠ ପଢ଼ାଇବାକୁ ଅନୁମତି ପ୍ରଦାନ କରିଥିଲେ ସରକାର ତମେ ଆଉ ସବୁ କଣ କଣ ଜାଣିଛ ୟା ବିଷୟରେ କୁହ।
ଦେଖନ୍ତୁ ଯୋଉ କହିଲେ କି ସର୍ବଶିକ୍ଷା ଅଭିଯାନ ଭାରତ ସରକାରଙ୍କ ଗୋଟେ ପ୍ରମୁଖ ଯୋଜନା ଥିଲା ଯାହାର ଥିଲା କି କଣ ନା ମୁଖ୍ୟ ଲକ୍ଷ୍ୟ ଥିଲା ଛଅ ରୁ ଚୋଉଦ ବର୍ଷର ଶିଶୁଙ୍କୁ ମାଗଣା ଶିକ୍ଷା ମିଳିବ ଠିକ ଅଛି।
ହୁଁ ହୁଁ ହୁଁ ହୁଁ।
ଯୋ ମୋ କହିବା କଥା ଏ ଏଟା କଣ ନା ଆମ ଭାରତୀୟ ସମ୍ବିଧାନର ଛୟାଅଶୀ ତମ ସଂଶୋଧନ ଆଇନ ଅନୁଯାୟୀ ଛଅ ରୁ ଚୋଉଦ ବର୍ଷର ଶିଶୁଙ୍କୁ ଶିକ୍ଷାଦାନ କରିବା ଗୋଟେ ମୌଳିକ ଅଧିକାର ଥିଲା ଆମର ଯୋଉ ମୌଳିକ ଅଧିକାର ଅଛି। ଯେ ଏଇଟା ଥିଲା ଏଇ ଅଭିଯାନ କଣ ନା କେନ୍ଦ୍ର ସରକାର ଆର ଯୋଉ ଖର୍ଚ୍ଚ ଟା ଦେଲା କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ ହଉଚି। ତାର ଉଦ୍ଦେଶ୍ୟ ଥିଲା ଉ ଯେ ମିତି ସମସ୍ତେ ଶିଶୁ ସମସ୍ତଙ୍କ ପାଖରେ ବା ସମସ୍ତ ଶିଶୁଙ୍କ ପାଖରେ କଣ ନା ମା ଏଇ ପ୍ରା ଥମିକ ଶିକ୍ଷା ପହଞ୍ଚେଇବା ବୁଝିପାରୁଛନ୍ତି ନା ଆଉ କଣ କରିବା ନା ନୁ ନୂତନ ବିଦ୍ୟାଳୟ ସ୍ଥାପନ କରାଇ ଯେଉଁଠି କଣ ଯେଉଁ ଅଞ୍ଚଳରେ ବିଦ୍ୟାଳୟ ନାହିଁ। ତ ସେଠି ନୂଆ ବିଦ୍ୟାଳୟ ଖୋଲିବା ଆଉ ତାଙ୍କୁ
ହୁଁ।
ଶିକ୍ଷା ଦାନ କରିବା ଆଉ ଗୋଟେ କଣ ନା ଆ ନା ଉନ୍ନତ ସି ଶିକ୍ଷା ସାମଗ୍ରୀ ବା କେମିତି ଲୋ ପିଲାମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରାଇ ପାରିବା ଆମେ। ଯେମତି ହେଲା ଗୋଟେ ପିଲା କି ଛି ଯେମିତି ଗୋଟେ ଛୋଟ ଛୁଆ ଟାକୁ ଚକଲେଟ ଦେଲେ ସେ କଣ ଆମର ସବୁ କାମ କରିଦିଏ। ତ ସେମିତି ଅ ଯେ ସରକାର କଣ କରୁଥିଲେ ଯେମିତି ଅ କଣ କଲେ ପିଲାମାନେ ସ୍କୁଲ ଆଡକୁ ଆ କର୍ଷିତ ହେବେ ସେଥିପାଇଁ ସେ କଣ କରୁଥିଲେ ନା ମାଗେଣା ବହି ହେରିକା ଦଉ ଥିଲେ ପୋଷାକ ବାଣ୍ଟିଥିଲେ। ଏବେ ଯେମିତି ପାଆଣ୍ଟି କିଛି ବର୍ଷ ହେଲା ଜୋତା ମୋଜା ତା ସହିତ ଖା ଏମିତିକି ଖାଇବାରେ ବି ବିଭିନ୍ନ ପ୍ରକାର ଖାଇବା ପନିର ହେଲା ଚଣା ହେଲା। କ୍ଷୀରି ହେଲା ଇଏ ବିଭିନ୍ନ ପ୍ରକାର ଖାଇବା ଦଉ ଯାହାଦ୍ୱାରା କଣ ନା ଗୋଟେ ପିଲା ସ୍କୁଲ କୁ। ଆକୃଷ୍ଟ ହେଇକି ଆସିପାରିବ କାହିଁକି ନା ଦେଖନ୍ତୁ। ସମସ୍ତଙ୍କର ମୌଳିକ ଅଧିକାର ଅଛି ପାଠ ପଢିବେ କାହିଁକି। ନା ଆମେ ଜାଣିଛେ ଆଜିର ଶିଶୁ ଆସନ୍ତା କାଲିର ନାଗରିକ। ଉଁ ଦେଶର ଭବିଷ୍ୟ ତ ତା ହାତରେ ଅଛି ଗୋଟେ ଦେଶକୁ ସୁନାର ଭବିଷ୍ୟତ ବା ସୁନାର। ଓ କଣ ଜଗତ ଗଢିବାର। କ୍ଷମତା କେବଳ ଗୋଟେ ଶିଶୁ ପାଖରେ ହିଁ ଅଛି ଯଦି ଆମ। ଆମ ପିଢି ଠିକ ଅଛି ଆମ ପିଢି ଯଦି ଶିକ୍ଷିତ ନହେବେ। ଆମ ଦେଶକୁ ଆଗକୁ ନ ନେବେ ତ ଦେଶର ଉନ୍ନତି ହେଇପାରିବନି। ବୁଝି ପାରୁଛନ୍ତି ନା। ତ ସେଥିପାଇଁ ସେମାନେ କଣ କରୁଥିଲେ ନା ୟା ହଁ ଏ-ଏମିତି ସବୁ କାମ କରିଥିଲେ। ଆଉ ଗୋଟେ ବେଶୀ ତ ସେ ଏ ସର୍ବଶିକ୍ଷା ଅଭିଯାନ ହେଇଥିଲା। ଯେହେତୁ ଲିଙ୍ଗ ଗତ ବୈଷମ୍ୟ ପ୍ରାୟ ଦେଖିବେ ଗାଁ ଗହଳିରେ ବହୁତ ଦେଖାଯାଏ। ଯେମିତି କଣ କହିଲେ ଏ ପୁଅ ଝିଅ ଭିତରେ ଉଁ ଭେଦ ଭାବ ତ ଏମ ମା ଯୋଉ। ସର୍ବଶିକ୍ଷା ଅଭିଯାନ ଟା ଥିଲା ଯେ
ହୁଁ।
ତି ଅ ଝିଅ ଆଉ ପୁଅ ମଧ୍ୟରେ ଯୋଉ ପାର୍ଥକ୍ୟ ଥିଲା ନା। ଶିକ୍ଷାକୁ ନେଇକି ଯେ ଝିଅ ମାନଙ୍କୁ ଏତେ ପଢେଇ ହବନି ପଇସା ତାଙ୍କ ପାଇଁ ବୋଝ। ପୁଣି ବାହାଘର କରିବୁ ତା ପଢ଼ା ଖ ଏଇ ଜିନିଷ ଟାକୁ ନେଇକି ହିଁ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହେଇଥିଲା। ବୁଝିପାରୁଛନ୍ତି ନା ତ ମୋ କହିବା କଥା। ଅ ମାନେ ଆମେ ଯଦି ଗୋଟେ ଝିଅକୁ ପାଠ ପଢଉଛେ ଦେଖନ୍ତୁ। ସରକାର ସେଥିପାଇଁ ବେଟି ପଢ଼ାଓ ବେଟି ବଚାଓ। ବୁଝିପାରୁଛନ୍ତି ନା ଆଜିକା ଯୁଗରେ ସମସ୍ତେ କଣ କରୁଛନ୍ତି। ନା ଗୋଟେ ଭଲ ବୋହୂ ଚାହୁଁଛନ୍ତି କିନ୍ତୁ ନିଜ।
ହୁଁ।
ଗୋଟେ ଭଲ ଝିଅ ଯଦି ଆପଣ ଗୋଟେ ଭଲ ଝିଅ। ମାନେ ଗଢି ନ ପାରିବେ। ଆପଣ ଭଲ ବୋହୂଟା ଆସା କୋଉଠୁ କରିବେ? ବୁଝିପାରିଛନ୍ତି ନା ତ ମୋ କହିବା କଥା ଯୋଉ ସର୍ବଶିକ୍ଷା ଅଭିଯାନ ଇଏ। ଅମ କଣ ସରକାରଙ୍କୁ ଏତିକି। ତାପରେ ଆଉ ଗୋଟେ କଥା ଦେଖନ୍ତୁ ଏତେ ସବୁ କଲା ପରେ ବି ଅ ପିଲାମାନେ ଯଉ। ପିଲା ମାନଙ୍କର ଅଭିଭାବକ ମାନେ ମଧ୍ୟ ସେମାନେ କଣ କରୁଛନ୍ତି ନା। ସରକାରୀ ସ୍କୁଲ ଅପେକ୍ଷା ବେସରକାରୀ ସ୍କୁଲରେ ପାଠ ପଢେଇବାକୁ ଚାହୁଁଛନ୍ତି ତ ମୋ କହିବା କଥା। କଣ ପାଇଁ ସେ ବେସରକାରୀ ସ୍କୁଲରେ ପାଠ ପଢେଇବାକୁ ଚାହୁଁଛନ୍ତି ଆ ଉପରେ କଣ କହିବ?
କିନ୍ତୁ ଆମେ ଆମେ ଏତିକି ଲୋକମାନଙ୍କୁ ପ୍ରୋତ୍ସାହନ ଦେବା କଥା। ଯେ ସେମାନେ ବେସରକାରୀ ସ୍କୁଲରେ ନ ପଢ଼େଇ ହଁ ବେସରକାରୀ ସ୍କୁଲରେ ନ ପଢେଇ ସରକାରୀ ସ୍କୁଲରେ ପଢେଇବା କଥା ସମସ୍ତେ ଆମେ ମାନେ ବି ଏୟା ଚେଷ୍ଟା କରିବା କଥା। ସରକାରୀ ସ୍କୁଲ ରେ ପଢେଆ କଥା ଆଜିିକାଲି। ସରକାରେ ସ୍କୁଲ ରେ ସ ସ୍ମାର୍ଟ ଟି ସ୍ମାର୍ଟ ଟି ଭି ବି ଆସିଗଲାଣି। ଏଜୁକେସନ ପାଇଁ ପଢେଇବା ପାଇଁ ସ୍ମାର୍ଟ ଟି ଭି ସେମାନେ ଡି ଡିଜିଟାଲ୍ ଜିନିଷ ବ୍ୟବହାର କଲେଣି ପ୍ରାଇଭେଟ୍ ସ୍କୁଲ୍ ଭଳିଆ। ତ ସେଠି ପୁଣି, ଭଲ ଶୌଚାଳୟ ର ବ୍ୟବସ୍ଥା ବି ହେଇଗଲାଣି ଭଲ, ପାନୀୟ ଜଳ ବ୍ୟବ ବ୍ୟବସ୍ଥା ହେଇଗଲାଣି। ଆଉ ଏମିତି କି, ଘର ପାଖରେ ସ୍କୁଲ ଅଛି, ଆମକୁ ବେସରକାର ସରକାରୀ ସ୍କୁଲ ଯିବା ପାଇଁ ଆମେ ବସ ରେ, ଗାଡିରେ, ଯିବାକୁ ପଡୁଛି ବହୁତ ଦୂର ପର୍ଯ୍ୟନ୍ତ, କିନ୍ତୁ ସରକାରୀ ସ୍କୁଲ, ପ୍ରତି ଗାଁରେ, ପ୍ରତି ଘର ପାଖରେ, ପ୍ରତି ଗାଁରେ ଗୋଟଏ ଗୋଟେ ସରକାରୀ ସ୍କୁଲ ସ୍କୁଲ ଘର ପାଖରେ ଅଛି, ତ ସେଇଟା ସବୁଠୁ ବେଶି ସୁବିଧା। କାରଣ ଲୋକମାନେ ଚାହାନ୍ତି ଯେ, ଆମ ଛୁଆ, ଆମ ଘର ପାଖ ଆଖ ପାଖରେ ରହୁ। ପାଠ ପଢୁ ଠିକ ଅଛି, କିନ୍ତୁ ଆଖ ପାଖରେ ରହୁ। ତ ସେଇଟା ବେଶୀ ସୁବିଧା ହଉଛି ସରକାରୀ ସ୍କୁଲର, ସବୁଠୁ ବ ବହୁତ ସୁବିଧା, ଘର ପାଖରେ ସ୍କୁଲ ଅଛି। ତ ପିଲା ଘରୁ ଚାଲି ଚାଲି ଗଲା, ତମ ଖାଇବା ବି ଚିନ୍ତା ନାହିଁ ଯଦି ମା ବାପା ମାନେ କାମରେ ବ୍ୟସ୍ତ ରହିଲେ ଛୁଆକୁ ବି ଖାଇବା ବି ଦେବା ଦରକାର ନାହିଁ, କାରଣ ସ୍କୁଲରେ ଖାଇବା ମିଳିଯିବ, ସ୍କୁଲ ରେ ଡ୍ରେସ ବି ମିଳିଗଲା ପାଠ ପଢା ପାଇଁ, ଭଲ ଭଲ ଟିଚର ମାନେ ବି ଆସିଗଲେଣି, ଭଲ ଭଲ ଶିକ୍ଷକମାନେ ଆସିଗଲେଣି, ତ ଟ୍ରେନିଂ ଦିଆହେଉଛି ତାଙ୍କୁ, ବିଶେଷ କରି କେମିତି ସରକାରୀ ସ୍କୁଲ ରେ ପାଠ ପଢ଼େଇବା ପାଇଁ, ତାଙ୍କୁ ସ୍ପେସିଆଲ ଟ୍ରେନିଂ ଦିଆ ହଉଛି। ତ ସେଇଟା ବେସରକାରୀ ସ୍କୁଲଠୁ ବହୁତ ଭଲ। କିନ୍ତୁ ଆମର ଲୋକମାନେ ବୁଝି ପାରୁନାହାନ୍ତି, ସେଥିପାଇଁ ତାଙ୍କ ମନରେ ଆମେ ସଚେତନତା ବଢେଇବା ଯେ ସେମାନେ କେମିତି ସର ବେସରକାରୀ ସ୍କୁଲ ରେ ନ ପଢେଇକି, ସରକାରୀ ସ୍କୁଲ ରେ ପଢେଇବେ। ଏମିତି କି ଏବେ ମାନ୍ୟ କେତେ ଜଣ ଅଛନ୍ତି, ଯୋଉମାନେ ବି ତାଙ୍କର ଭଲ ଭଲ ଇଏ, ନେଭି ର ଅଫିସର କେତେ ଜଣ ଅଛନ୍ତି, ଯୋଉମାନେ ସରକାରୀ ସ୍କୁଲ ରେ ତାଙ୍କ ପିଲାମାନଙ୍କୁ ବି ପଢଉଚନ୍ତି, ଆସ୍ତେ ଆସ୍ତେ ସମସ୍ତେ ବୁଝିଗଲେଣି। ଯେ ସରକାରୀ ସ୍କୁଲ ରେ ବି ବହୁତ ଭଲ, ଆଉ ଆଗରୁ ତ ବେସରକାରୀ ସ୍କୁ ସ୍କୁଲ ଏତେ ନଥିଲା, ଆମେ ତ ସବୁ ସରକାରୀ ସ୍କୁଲ୍ ରେ ପାଠ ପଢୁଥିଲୁ ନା, ତ ସେଇ ହିସାବରେ ତ ସରକାରୀ ସ୍କୁଲ ପିଲା ଆଇସ୍ ଅଫିସର ହଉ ଚନ୍ତି, ଓଏସ୍ ଅଫିସର ହେଉଚନ୍ତି। କଲେକ୍ଟର ହଉଚନ୍ତି, ସବୁ ସରକାରୀ ସ୍କୁଲରେ ପଢ଼ିକି ହଉଚନ୍ତି। ତ କେବଳ କେବଳ, ଏଇ ଯୋଉ ଅଭିଯାନ ପାଇଁ ହିଁ ସେଟା ହେଇପାରୁଚି। ଉ, ଏଇ କେବଳ ଏଇ ସର୍ବଶିକ୍ଷା ଅଭିଯାନ ପାଇଁ ହିଁ, ଆଜିକାଲି ସରକାରୀ ସ୍କୁଲ ର, ଏତେ ଚାହିନ୍ଦା ବଢିବାରେ ଲାଗିଛି। ଆଉ ସେ ଏଥିରେ ପିଲାମାନଙ୍କୁ ଏତେ ସୁବିଧା ଦିଆହଉଚି ଆମେ ଆମ ଆଖପାଖରେ ଯେତିକି ସବୁ ଅଛନ୍ତି ପଡିଶା ଘର ହଉ, ଯାହା ହଉ, ତାଙ୍କୁ ଆମେ ସ ସଚେତନତା କରିବା କଥା କି ନାଇଁ, ଏଇ ସର୍ବଶିକ୍ଷା ଅଭିଯାନ ରେ ଏତେ ଭଲ ସରକାର ଯଦି ଆମକୁ ବେନିଫିଟ ଦଉଚି, ସାହାଯ୍ୟ ଦଉଚି, ତାହେଲେ ଆମେ ତାଙ୍କୁ ସେଇଠି ହିଁ ପଢେଇବା କଥା, ସେଠି ପଢେଇଲେ, ତାଙ୍କ ଭବିଷ୍ୟତ ଉଜ୍ଜଳ ହେବେ, ଆଉ ଏବେ ତ ଏ ଯୋଉ, ଯୋଉ ଚାକିରିର ବ୍ୟବସ୍ଥା ମଧ୍ୟ ସରକାର କରିଦେଲାଣି ସରକାରୀ ସ୍କୁଲ ରେ। ନିଜ ଭାଷାରେ, ନିଜ ଇଏରେ ଚାକିରି କଲେ ବହୁତ ପ୍ରକାର, ସରକାରୀ ସ୍କୁଲରେ ପଢିଲେ, ତମକୁ ଭଲ ଚାକିରୀ ବି ମିଳିବ, ସେ ସବୁ ଜିନିଷ ବି ସରକାର କରି ସାରିଲେଣି, ତ ଆମ କୁ, ଆମ ସାଙ୍ଗସାଥିର ଛୁଆମାନଙ୍କୁ କି ଅନ୍ୟମାନଙ୍କୁ କହିବା କଥା ଥା, ଯେ ନାଇଁ ଆପଣ ସରକାରୀ ସ୍କୁଲରେ ପଢାନ୍ତୁ, ଏଇ ସର୍ବଶିକ୍ଷା ଅଭିଯାନ ଦ୍ଵାରା ବହୁତ ଲାଭ ମିଳୁଚି, ଏଇଟା ହିଁ, ଆଉ ଆଉ କଣ ତମେ କହୁଥିଲ?
ତ ମୁଁ କହିବା କଥା, ଇଂରାଜୀ ଯୋଉ ବେସରକାରୀ ସ୍କୁଲରେ ଦେଖନ୍ତୁ ମାତୃଭାଷା ଓଡିଆକୁ ପୁରା ମାନେ କଣ କହିଲେ ବାଧ୍ୟତାମୂଳକ କରାଯାଇଛି। ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ କମ୍ପଲ୍ ସରି ସମସ୍ତେ ଓଡିଆ ବହି ଗୋ ଟିଏ ଲେଖାଏ ପଢିବେ, କାହାର ଗମେଣ୍ଟ ତରଫରୁ ଯୋଉ ବହିଟା ଆସୁଛି ସେଇଟାକୁ ପଢିବେ। ସେ କିନ୍ତୁ ଗମେଣ୍ଟ
କହିଲେ ଆଁଟୀ। ସ ସରକାରୀ ସ୍କୁଲକୁ ପାଠ ପଢିବା ମୋଟିଭରେ ନ ଯାଇକି ଖେଳିବା ବୁଲିବା ଇଏ ରେ ଯାଉଚନ୍ତି। ବୁଝି ପାରୁଛନ୍ତି ନା କି କୌଣସି ପର୍ବ ରେ ଯାଉଛନ୍ତି, ଦେଖିବେ ପ୍ରାୟ ପିଲା ଥିବେ ଯୋଉମାନେ କି କଣ କହିଲେ କେବଳ ପୂଜା ପର୍ବ ଏଇ ମାନଙ୍କରେ ସ୍କୁଲ କୁ ଯାଉଛନ୍ତି ସେ ଭାବୁଛନ୍ତି ସେଇଟା ଗୋଟେ ଖେଳ ଘର, ଆମେ ଯିବୁ ଖେଳିବୁ ଖାଇବୁ ବସ ବୁଲାବୁଲି କରି ଆସୁ। ପଢା ଆଉ ଇଏ ସେ ପୁରା କଣ ନା ତଳକୁ ରହିଯାଉଛନ୍ତି କାହିଁକି ନା ସେ ସେ ମେଣ୍ଟାଲିଟି ନେଇକି ଯାଉନାହାନ୍ତି ପଢିବା ଇଏ ପାଇଁ। ଯାହା ଦ୍ଵାରା କଣ ହଉଛି ନା ଗୋଟେ ଦେଖନ୍ତୁ। ଯଦି ଆପଣ ଆଜ୍ଞା ଗୋଟେ ତୃତୀୟ କ୍ଲାସ ର ପିଲାକୁ ପଚାରିବେ। ବାବାରେ ଏ ଠାରୁ ଜେଡ ପର୍ଯ୍ୟନ୍ତ କେ ତେ ଟା ଅକ୍ଷର ସେ କହିପାରିବନି କାହିଁକି ନା ସେ ପଢିବାର ମନୋବୃତ୍ତି ନେଇକି ଯାଉନି ବୁଝିପାରୁ ଛନ୍ତି ନା, ତ ଏଇଟା ହିଁ ଅସୁବିଧା ତାପରେ ଯେ କେବଳ ଟିଚର ମାନେ ପଢେଇ ଦେବେ। ଘରେ ବାପା ମା ଦେଖିବେନି ସେଇଟା ହିଁ ଭୁଲ ଆମେ ଗମେଣ୍ଟ ସ୍କୁଲ୍ ତ ଯାଉଛି ଆଉ। ବେଳେ ବେଳେ ଦେଖୁଥିବେ ଗମେଣ୍ଟ ସ୍କୁଲ ରେ ପଢୁଥିବା ବାପା ମା ମାନେ କହିପାରିବେନି ଯେ ତାଙ୍କ ପିଲାମାନେ କୋଉ ଶ୍ରେଣୀରେ ପାଠ ପଢୁଚନ୍ତି। ଏଇଟା କଣ ଟିଚର ମାନଙ୍କର ଭୁଲ କି ତାଙ୍କର ବି ଦାୟିତ୍ଵ ରହୁଛି ଯେହେତୁ ପିଲାଟି ଠିକ ଅଛି ମୁଁ ମାନୁଚି ସ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବହୁତ ଟାଇମ ଧରି ରହୁଛି କିନ୍ତୁ ତାଙ୍କ ପାଖରେ ବି ତ ରହୁଛି ନା ଯେହେତୁ ପିଲାର ଭବିଷ୍ୟତର କଥା। ଏଠି ଦୁଇ ଜଣ ଯାକ କୋପରେଟ୍ ହବାର ଅଛି ଯଦି ଜଣେ ଟିଚର ଆଉ ଜଣେ ତାଙ୍କ ବାପା ମା। ଚାହିଁବେ ହିଁ ଗୋଟେ ପିଲାର ଭଲ ଭବିଷ୍ୟତ ଗଢି ପାରିବେ ଆଉ ଏଇ ଦି ଜଣଙ୍କର ଭିତରେ ଯଦି ସନ୍ତୁଳିତ ବା ବାଲାନ୍ସ ନ ରହିଲା ପିଲାଟିର ଭବିଷ୍ୟତ ଅନ୍ଧକାରରେ ଡୁବିଯିବ।
ହୁଁ ହୁଁ ହୁଁ ହଁ ଠିକ ଅଛି ହଁ ହଁ ହଁ ହଉ ଆଉ ଏମ ତମ କଥା ସାଙ୍ଗରେ କଥା ହେଇକି ଭଲ ଲାଗିଲା ଆଉ